ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ହଁ ନେଟାର୍କ ର ବା କଟିଗଲା ମ ମୁଁ ଭଲଲ ହଉଛି କଟିଗଲା ତାପରେ ଆ
ମୁଁ ମୁଁ ଭାବୁଛି ନାଇଁ ତୋର କଟି ଥିବ କି ନାଇଁ କାଳେ ଜଣଙ୍କର କଟି ଥାଇକି ଆଉ ଜଣଙ୍କର ଥାଉଛି ତ। ନାଇଁ ନାଇଁ ଏଇ ଜଣେ ଜଣ କଥାଉ ମୁଁ କଲ କରିବିନି ବୋଲି ଆଉ ମୁଁ କଲ କଲିନି।
ମୁଁ ମୁଁ ଭାବଥିଲି ତୁ କଥା ତୁ ଭିକଣ ବୋଲି ମୁଁ ଆଉ କଣଥିଲି ରାତିରେ ର କଟି ଯାଇଛି ଦେଖିଲା ବେଳେ ଆଉଥରେ। ନହିଲା କଟି ଯାଉଛି।
କେତେ ହେଇଥିଲା କେତେ ମିନିଟ ଚାରି ମିନିଟ ହେଇଥିଲା!
ଦୁଇଶ ଚୋରଲି ସ ହଁ ହେଇଥିବ। ଯେ କଣ କହୁଥିଲି
ଭଲେ
ହଁ। ହଁ ମୁଁ ବି ଆଉ ଜ୍ୟୋତିକୁ କହିନି ମୋର ମନେ ନାଇଁ ତୁ କହିଲୁ। ଆଉ କହିନି ବି କଲ୍ କରିନି ତାପରେ ଦେଖେ ତୁ ତ ମେସେଜ କରୁଛୁ ସିଏ ଦେଖ ଦେଖିଥିବ ନା ଯଦି ସେ ଭୁଲି ଯାଇଥିବ ତ ସେ ଦେଖିକି କଲ୍ୟାଣୀ ହେଲା ସିଏ ଫୋନ ଭିତରୁ ସିନା ଉପରେ ନୋଟିଫି କେଶନ ତ ଦେଖଥିବ ନା ଆଟଲିଷ୍ଟ।
ହଁ ନୋଟିଫିକେସନ ତ ଯାଇଥିବ ନା?
ନା ଟାକୁ ତ ଦେଖିକି ସିଏ ମନେ ପକେଇଥିବ ନା ହଁ କଲ୍ୟାଣୀ କହିନି କହିବି ବୋଲିକି? ଯଦି ନ ପକେଇଲା ନା ଆଉ ତାପରେ ସେଦିନ ଆମେ ସାଙ୍ଗ ହଉଥିଲେ କି ଅଞ୍ଜଳି କଲଣୀ ସେ ଆମ ଦି ଜଣଙ୍କୁ କହିଲା ସ ତା ସ କଣି କଲ୍ୟାଣୀ
ଜଣ କ ହଁ।
କହୁଛି ତମି ଦି ଜଣ ଆସୁଛି ଆଉ କଣ କହିଲନ୍ତି। ଥ ସେଦିନ ତାର ଇଚ୍ଛା ଅଛି କି ନଥିବ କେଜାଣି ମୁଁ ଜାଣିନି। ତା ପରେ କେତେବେଳେ କଥା ହେଲେ ମୁଁ କହିଦେବି ଏବେ ଆଉ କଣ କହିବି ଦେଖା ଆଠ ହେଇଲା ଆଉ ଦୁନି ଗଣେଶ କଣ ବ୍ୟସ୍ତ ରେ ଥିବ। ଆଉ କହିବ ବୋଲି ଆଉ କଣ ସେ କଥା ବି
ହଁ ଭରା
ହବନି କହିଲେ। କହିବଲେ ତୁ ତ ମେସେଜ କରିଚୁ ନ କଲେ ନାଇଁ।
କାଲି କି ଆଇବ କିି ଆଜି? ହାଲୋ।
ଏମିତି ହେଇ କଥା ସେଇଥିପାଇଁ। ଏ ମୁଁ ବି ଆଉ କରିନି। ଦେ ।
। ସେ ଦିନ ରାତିରେ ଶୀତଲ୍ ମେସେଜ୍ କଲା ରାତିରେ ହେଲା, ଶୁଣ ଦଶଟା ନା ଏଗାରଟାରେ ଯୋଉ ଦିନ ଯଦି ଫୋନ୍ କରିଥିଲା। ସେଦିନ ନାଇଁ ବିିନି ଏବେ ଏକା କୁହ ତମେ ଯି
ହଁ।
ଯିବ କି ନାଇଁ, ତମେ ଯିବ। ମୁଁ କହିଲି ରୁହ ମୁଁ କାଲିକି କହିବି। ସିଏ କହିଲା ନାଇଁ ବିିନି ଏବେ ତ କୁହ। କହିଲେ କନଫର୍ମ ହବା ଆମେ ଆଉ ରୋଜାଲିନ୍, ଲତା ମୁଁ ହଁ ତିନି ଜଣ ଆଉ ତମେ ଚାରି ଜଣ ହୁଅ ତିନି ଚାରି ହେଇକି ଯିବା। ଏବେ ଏକା କୁହ ମାନେ। ସେ କଲ୍ୟାଣୀ ର ନା ମେନ୍ କହିଲାନି ତ ମୁଁ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
କଲ୍ୟାଣୀକୁ ସେ ଟାଇମରେ ମେସେଜ୍ କଲି କଲ୍ୟାଣୀ ଆଉ ଏ ଜୋତି କହିଛି ନା ନାଇଁ ବାହାଘର ପାଇଁ? କହିବାରୁ ନାଇଁ ତ କହିଲା। ମୁଁ ଆଉ ତତେ କହିଛି ନା ନାଇଁ ବୋଲି କହିବାରୁ ମୁଁ ହଁ କହିଲି। ରହରହ ତତେ କହିବ ବ୍ୟସ୍ତରେ ଭୁଲି ଯାଇଚି ଏବେ ଟିକେ ଟେନସନ୍ ରେ ରହୁଥିବ ବୋଲି କହିବାରୁ କଲ୍ୟାଣୀ ହଁ କହିଲା। କଲ୍ୟାଣୀ ବି ଜାଣିଚି ନା ତାର ବାହାଘର ଅଛି ବୋଲି। ସେ ବି ଯିବି ଯିବି ବୋଲି କହୁଥିଲା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
ତାପରେ ଇଏ ତାପରେ କଲ୍ୟାଣୀ ନାହିଁ କହିଲା। ତ ମୁଁ ଶୀତଲ୍ କୁ କହିଲି ଶୀ ଶୀତଲ୍ ରୁହ ମୁଁ କାଲିକି କହିବି କନଫର୍ମ ହେଇକି। କହିଲି। ନାଇଁ ଏବେ ଏକା କୁହ ସେ ମେସେଜ୍
ମତେ ବି ଶୀତଲ୍ ମତେ ବି ଶୀତଲ୍ ମେସେଜ୍ ମେସେଜ୍ କରିଥିଲା ମତେ ବି। ହଁ ସେ ।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
ମେସେଜ୍ କରିଥିଲା ଆଉ ଯିବ କି ନାଇଁ ମୁଁ କହିଲି ନା ନାଇଁ ମୁଁ ତା କୁ ବି ମନା କରିଦେଇଚି ମୁଁ ଯାଇପାରିବିନି ଫାମିଲି ଫଙ୍କସନ୍ ଅଛି। ନା ଯାଇଥାନ୍ତେ ଟିକେ ସା ଏଇଟା ଫାଷ୍ଟ ସାଙ୍ଗ ମ। ମୁଁ କହିଲି ହେଲେ କଣ କରିବା ଫ୍ୟାମିଲିକୁ ତ ଛାଡିକି ଯାଇପାରିବିନି ନା। ସାଙ୍ଗ ହେଲେ ବି। ଫାମିଲି ଫଙ୍କସନ୍ ବି ଅଛି ବୋଲି। କହିଲି ନା ହଁ ଯାଇଥାନ୍ତେ ଫାଷ୍ଟ ସାଙ୍ଗ ମ୍ୟାରେଜ୍ ମୁଁ କହିଲି ହଁ ଦୂର । ଏନ୍ତି ରେ ତ ଆମ ଘର ଛାଡିଥାନ୍ତେ ନ ଛାଡିଥାନ୍ତେ ତଥାପି ବାବା ନାହାନ୍ତି ବୋଲି ମୁଁ ବୋଉ ଟିକେ କହିକି ପଛିିକି ଯାଇଥାନ୍ତି କଣ ହେଇଥାନ୍ତା। ତ ସେତିକି ବି ଆଉ ମୁଁ ତ ରହିବିନି ସେଆଡେ ଯିବି ଆଉ କୁଆଡେ ଆଉ ରହିବି ଯେ ହଁ। ପଳେଇବି ବୋଲି କହିଲି ମୁଁ କହିଲି ନାଇଁ ମୋର ହବନି। ନା ମୁଁ କହିଲି ତମେ ଯାଉଚ ନା କଣ । ସେ ବୁଧବା ଗାଁ ରୁ ଆ ଯାଉଚ ନା କଣ ନା ଦେଖିବା ଏମାନେ କଣ ହଉଛନ୍ତି ଗଲେ ଯିବୁ ଭାବୁଚୁ କହିଲି ହଁ ଯିବ ରୋଜାଲିନ୍ ତ ଆଗ ହଁ କହିଦବ ସେତେବେଳକୁ ଜହ୍ନ ଦେଖେଇଦବ।
ତାପରେ ଗୋଟେ କଥା ଜାଣିଚୁ ତୋ ପାଖରେ ତୋ ସହିତ ଗଲେ ଲେ ତୋ ସହିତ ଗଲେ ଯୋଉ ପ୍ରକାର ମ୍ୟାନେଜମେଣ୍ଟ ଅଛି ତାଙ୍କ ପାଖରେ ସେ ଜିନିଷଟା ଏକା ନାହିଁ। ମୁଁ ସେଦିନ ଦେଖିଚି ବା। ଗୋଟେ ଜିନ୍ ଜିନିଷକୁ ତମେ ସେ ପଇସା ଅନୁସାରେ ସେ ଜିନିଷ କିଣିଲେ ଠିକ୍। କିନ୍ତୁ ତମେ ଆଉ ଗୋଟେ ପେନ୍ କୁ ତମେ ଲକ୍ଷେ ଟଙ୍କା ଦେଇକି କିଣିବ ବଲେ ତ ଆଉ ସେ ତିନି ଟଙ୍କିଆ ପେନ୍ ବି ତ ପେନ୍ ନା। କିଛି ବି ତାଙ୍କର ଠିକ୍ ନାହିଁ। ଜାଣିଚ ନା ରୋଜା କଥା କହିବ ଦେବନି ତା ଆଗରେ। ସିଏ ଯୋଉଟା କହିଲା ସେଇଟା ଠିକ୍।
ହଁ
ଲତା ତ ଲତା ତ ପୁରା ସିଏ ପୁରା ନିରୀହ ମାନେ ନିରୀହ ନହିଁ ଯେ ତାକୁ ଏ ଗେମ୍ ସତ କହିବାକୁ ଗଲେ ତାକୁ ସିଏ କେବେ ତାକୁତି ଜିନିଷ ଫିନିଷ ଦିଏନି ତାକୁ ଏଷରେ ଜିନିଷରେ ତା ଦେବା ଜିନିଷରେ ତାର ଟିକେ ବି ଆଡିଆ ନାହିଁ। ଟିକେ ବି ନା ନାହିଁ
ହୁଁ
କଣ ଦେଲେ ହବ କଣ ନଦେଲେ ହବ ସେଇଁ ନା ଶୀତର ଜାମି ଯିବେ ବକ ବକ ବକ ହେବେ ମୁଁ ରହିଥିବି ରେ। ତୁ କଣ ମୋ ସାଙ୍ଗ କଲ୍ୟାଣୀକୁ ସିଏ ଯାାଉନି ମୁଁ ଯିବି
ହୁଁ
ତୁ ଯାଇଥିଲୁ ହଁ ମିଶିକି ଯାଇଥାନ୍ତି ଆଉ ମୋର ମନ ଦୁଃଖ ହେଲାନି କଲ୍ୟାଣୀ ଗୁଡେ ଯିବି ବି କହୁଥିଲା। ମୋ ମା ଏତେ ଦୂର ଯିବିନି ବୋଲିରୁ କଲ୍ୟାଣୀ କହୁଥିଲା ନାଇ ମାପଖ ପାଖ ଯିବା ଆସିବା।
ହଁ ହଁ ଆଉ ଥରେ କଲ ଟା କରିବି ଭାବୁଛି ଦେଖିବା ହ ହବ ବଲେ ମୁଁ କରିଦେବି ଆଜିିକା ସେଇଟା ମନ୍ଦ କରିବ ନା ସମସ୍ତଙ୍କୁ କହିଛୁ ତୁ କେମିତି ହେଲେ ତିନି ଜଣ ଭିତରୁ ଆଉ ମୁ ଛାଡିଲୁ ଦୁ ଜଣଙ୍କୁ ମୁଁ ବି ବୁଝି ପାରୁନି। ତୁ ତ ଜାଣି ବି ତିନି କଲ୍ୟାଣୀ ଅଞ୍ଜଳି ସାଙ୍ଗ ହଉଥିଲେ ତୁ ମତେ କହିଲୁ କଲ୍ୟାଣୀ କହିଲୁ ତାକୁ ଏ ମି ଛାଡ଼ିଲୁ
ଏବେ ଲତା ରଶ୍ମିକୁ ନ କହିଲେ ବି ଦେଖ ରଶ୍ମି ସିମ୍ ସହିତ
ଆଉ ଥରେ ଶୁଣେ ଲତା ରଶ୍ମି ମିଶୁ ଥିଲେ ଛାଡ ସେ ଲତା କହିକି ରଶ୍ମିକୁ ନ କହିଲା ସେ ରଶ୍ମି ସହିତ ଏତେ ମିଶୁନ ଥିଲା କା ମି ଶୁନଥିଲା ହଁ କି ନାଇଁ କହ ମିଶୁନଥିଲା ଏଇ କଲ୍ୟାଣୀ ସହିତ ମିଶୁ କଲ୍ୟାଣୀକୁ ଛାଡ଼ିଲା ଯେ ମତେ ମନ ଦୁଃଖ।
ହବନା ରଶ୍ମି କୁ କହିଛି କି?
ହଁ କର ପାଣି ଟିକେ ଗରମ କରିଦିଅ ମୁଁ ସେ ପଖାଳ ଖାଇଦେବି। ପାଣି ଟିକେ ବସ ଦିଅ ତ,
ହେଲା
ରସ୍ମି କୁ କହିଛି
ହ୍ୟାଲୋ ନାଇଁ ନା ରୋଷ
ହଁ ରଶ୍ମିକୁୁ କହିଛି କି ହ ସିଏ ତ ହେ ଆମ ପାଞ୍ଚ ଜଣଙ୍କୁ ଏକ ପାଞ୍ଚ ଜଣଙ୍କୁଆ କହିଛି ଆଇଆ ସାଉ କେ ଜାଣି କହିଥିବ କି,
ହଁ ଆଇ ଥିଲି ଜାହାବି ଭଲ
ରଇସିଆ ମୁଁ ଏବେ କଥା ହେବି ତାସଅ ପଚାରିବି
ହୁଁ ତାପରେ ଏବେ ଯୋଉ ପ୍ରକାରବର୍ ଶାଆ ହଉଛି ଏମିତି ହେଲେ କିଏ ଯିବ ବଝିବା
ସେଇଆ ନାଇଁ ବୋଧେ ସା ସାତ ଯାଏଁ ତ ଅଛି ଆଠ ରେ ଭଗବାନଙ୍କ ଦୟାରୁ ଛାଡିଥିଲେ ତ ଭଲ ଇ କେ
ଛି ଇ
ଭଗବାନେ କାଲି ଟିକେ ଛାଡି ହଉ ସାତ ଯାଏ ନହେଲେ ସାତରେ ବି ଛାଡୁ ଆମେ ବାରାଆ ଟି କେମିତି ଯିବୁ।
କେମିତି ଯିବୁ?
ବିରକ୍ତି ଆ ଲାଗୁଛି ଏମିତି ଆଉ ଘରେ ବସିଲେ ଗୋଟେ କଥା ଏମିତି ଫଙ୍କସନ ହେରିକା ଥିବ କୋଉଠି ଗୋଟେ ଯାଇକି ଏମିତି ହିନସ୍ଥା ହବ। ନକଲେ ଓଦା ହେଇକି ହୀନସ୍ଥା ହ ବ କୋହୁନ
ହୁଁ।
ଯାଇଥିବ ନାଚିବା ପାଇଁ ଗୋଟେ ଯାଇଥିବ ରାତିରେ ଏମିତି ସେଇଆ ହେଲା କଥା।
ହୁଁ ହୁଁ।
ଆଜି ବାବା କୋହୁଥିଲେ ଯିବୁ କଲ କରିଥିଲେ ହେତେବେଳେ କହିଲେ ଯିବୁ କି ରାଉଲକେଲା ମୁଁ କହିଲି ଏ ଯିବ ବୋଇଲେ ଯିବି। ନାଁ ଆଉ ବସ୍ ରେ ପଳେଇବା ଏଇଠୁ କେଶପୁର ଯାଇକି। ମୁଁ କହିଲି ତମର ଇଚ୍ଛା ଅଛି ନା ନାଇଁ? ନା ନାଇଁ ମୋର ସେତେ ଇଚ୍ଛା ନାଇଁ ତୁ ଖାଲି ଯିବୁ କୋହୁଚୁ। ମୁଁ କହିଲି ହଁ। ତମର ଇଚ୍ଛା ନାହିଁ ବୋଲି ଥାଉ ଯ‌ଅନି ମୁଁ ବି ଯିବିନି ଭାଇ ଗଲେ ଯିବି ନହେଲେ ନାଇଁ ଟ୍ରେନରେ ନା ନାଇଁ ତୁ ଯଦି ଯିବୁ ବୋଲେ କ ଟିକଟ କା ଟି ଦେବି ଆଉ ବସ୍ ରେ ଏଇଠୁ ସେଦିନ କେଶପୁର ଯାଇକି ପଳେଇବା। କେଶପୁର ରୁ ରାଉରକେଲା ଡାଇରେକ୍ଟ। ମୁଁ କହିଲି ନାଇଁ ଦରକାର ନାହିଁ ମୁଁ ବସ୍ ରେ ଯିବିନି। ସେଇଠୁ ସେଠିତ ଟ୍ରେନ ସୁବିଧା ଅଛି ଟ୍ରେନରେ ନଯାଇ ବସ୍ ରେ କାଇଁ ଯିବି। କହିଲେ ମୁଁ କହିଲି ତମର ଇଚ୍ଛା ନଥିଲେ ଥାଉ ଯିବାନି। ଆଉ ତମେ ଯିବେ ମୋ ପାଇଁ ଯିବେ ତାଙ୍କର ଇଚ୍ଛା ଥିବ ତା ଙ୍କ ଭୋଉଣୀ ଘରକୁ ଯିବେ ମତେ ପରେ କହିବେ କି ତୋ ପାଇଁ ଗଲି ମତେ ଇଚ୍ଛା ନଥିଲା ତୋ ପାଇଁ ଗଲି ତୁ କହିଲୁ ବୋଲି ଗଲି ଦରକାର ନାଇ। ମୁଁ କହିଲି ତମେ ଯିବା ଦର କାର ନାଇଁ ଯଦି ଯିବି ନହେଲେ ନାଇଁ। ନା ଭାଇର ମଣ୍ଡପ ସିଏ ବୁକିଂ ଅଛି। ସିଏ କୁଆଡେ ଯିବ ସିଏ ନା କୋହୁଥିଲା ଜିବନି। ନହେଲେ ଠିକ୍ ଅଛି ମୁଁ ଏପଟୁ ଏପଟୁ ଭୋଜି ଖାଇକି ମୁଁ ପଳେଇ ଆସିବି ଆ ଜଠାରୁ ମୁଁ ଯିବା ଦରକାର ନାଇଁ ଏପଟେ ବି ତ ଅଛି ନା ଭୋଜି। ସିଆଡୁ ବାହାଘର ଗଲୁ ସେତେବେଳକୁ ଗଲେ ଏଞଜୟ ଟା କରିହୁଅ ନ୍ତା ନା ହୋଉ ହୋଉ ବୋଲିକି ଟ୍ରେନ ସୁବିଧା ଅଛି। ସେଇଠୁ ବସ୍ ରେ କାଣି ଯିବୁମ।
ହଁ ପା।
ହୁଁ ସେଇଆ ହେଲା କଥା ବର୍ଷା କୁ କଣ ଇଚ୍ଛା ବି କାଲି ହେବି ଲେହେଙ୍ଗା ଯାକ କାଢିଥିଲୁ ନେନା ଆଉ ମୁଁ କହିଲୁ ନାଇଁ ବର୍ଷାକୁ ଇଚ୍ଛା ହିଁ ହୋଉନି। ପିନ୍ଧିବାର ନା ଆଣ୍ଟି କହିଲେ ଲେହେଙ୍ଗା ପିନ୍ଧ ଲେହେଙ୍ଗା ପିନ୍ଧ ଦେଖିଲୁ ଦେଖିଲୁ ପିନ୍ଧି ଦେଇକି ଦେଲୁ ଆଉ ଇଚ୍ଛା ହେଲାନି। କହିଲି ନାଇଁ ଆଣ୍ଟି ବର୍ଷାରେ ପିନ୍ଧି ହିଁ ହବନି କିଏ ଟେକିବ କି ଥୋଇବ। କାଦୁଅରେ ଲେହେଙ୍ଗା କୁ କାଟିଦେଲୁ। ସିଏ ଗୋଟେ ଆଉ ଗୋଟେ ଲେହେଙ୍ଗା ଟିକେ କମ ଓଜନ। ଓଜନ କମ୍ ତାପରେ ଟାକେ କମିଗଲା କାଢିଲି କହିଲ ଏଟା ପିନ୍ଧିବି ଆଉ ସିଏ କା ଢିଲା ସେଇଟା ଆଉ ଗୋଟେ। ଉଁ ତାର ଜ୍ୟାକେଟ ବାଲାଟେ। ତାର କାଢିଚି। ଆଉ ଗୋଟେ ରସେପସନ ଆଉ ଗୋଟେ ଧରି ଦେଇଥିବି ଆଉ ଡ୍ରେସ ସବୁ ପତ୍ର ସବୁ ରଖି ଦେଇଥିବି। ବର୍ଷା ହୋଉଚି ସବୁ ପୁରା ପୁରି କରି ରଖିଦିଏ। ଯଦି ଗଲୁ ରାଉଲକେଲା
ହୁଁ।
ଗଲୁ ଭଲ ଭଲ କିଛି ସେମିତି ଫରକ ନାହିଁ।
ଭରି ଦେଇଥିବା କଥା।
ସେଇଆ ଗଲେ ବି ଖୁସି ନ ଗଲେ ବି ଖୁସି। ହଁ ହୋଉ ଠିକ୍ ଅଛି। ରହ ମୁଁ ଜ୍ୟୋତି ସହ କଥା ହୋଉଚି ତାପ
ତୁ କରିବୁ
ତା ପରେ ମୁଁ ତୋତେ ହେଲା। ମୋର ମୁଁ ଜ୍ୟୋତି ସହ କଥା ହେଇଯାଉଚି, ତାପରେ ମୁଁ ତୋତେ କହିବି। ହଁ।
ହୁଁ, ହୁଁ।